ହ୍ୟାଲୋ। ହ୍ୟାଲୋ ହୁଁ। କଣ କରୁଛ?
ବସିଛି।
ବର୍ଷେ ଚାଲୁଥିଲି ବସିଥିଲି ଚା ପିଉଥିଲି ଦୁଇଥର ଚା ପିଇ ସାରିଲିନି ସକାଳୁ ଗାଧୁଆ ହେଇନି।
ଚାହା ଦୁଇଥର ପିଇ କଣିବ କଣ ଖାଇବ କେତେବେଳେ ତାହେଲେ ଆସିକି ଦଶଟାରେ ଚାହା ପିଇଲ ଖାଇବ କେତେ ବେଳେ।
ଘରେ ତ। ଏ ସେଠି ଥିଲେ ଶାଶୁ ଶାଶୁଘରେ ଥିଲେ ନା ସବୁ କାମ ସରନ୍ତାନି।
ହଁ ସେଟା ତ ସତ କଥା ଶାଶୁଘରେ ତ ସାତଟା ଭିତରେ ସବୁ କାମ ସରିଥିବ ଆଉ। ଆଠ ଟା ଭିତରେ ଆଉ।
ଆଉ ତମର ସେପଟରେ ପ୍ରସିଦ୍ଧ କଣ ମାନେ ଯାତ୍ରା ଫାତ୍ରା କଣ ପ୍ରସିଦ୍ଧ ମାନେ ପର୍ବପର୍ବାଣୀ।
ହଁ।
ହଁ କଣ ପ୍ରସିଦ୍ଧ କେମିତି। ହଁ।
ପଳେଇଆ ତୁ ଆଉ ପ୍ରସି ଯାତ୍ରା କଣ ଏଇ ଯୋଉ କାଳୀ ପୂଜା ର ହୁଏ ଆଉ ଗୋଟେ ଆମ ଗାଁରେ ମକର ସଂକ୍ରାନ୍ତିରେ ଗୋଟେ କଣ ଖବର କଣ କୁହ? ହୁଁ କିଏ କଣ କରୁଚୁ? ଆଉ କଣ ଖବର କୁହ
ଦଶଟା ବାଜିଲା ତ ଖାଇବା ସକାଳରେ
ଖେଳୁଚନ୍ତି ଏଠି ମାଡଗୋଲ ଲାଗିଯାଉଚନ୍ତି ଅହ
ୟାପରେ ସେଇଆ ହେବେ ତ ଉପରେ ହେଲେ ଛୁଆ ମାନେ ଛୋଟ ଛୁଆ ସେଇଆ ହେବେ ଆଉ କଣ କରିବା ଆଉ
ସାନ ବା ଆସିକି କହୁଚି ମତେ ମାରିଲା ତାକୁ ମାରନି ତାକୁ ମାରନି ମୁଁ ଯା ମୁଁ ନ ମାରିଥିବି ସେପର୍ଯ୍ୟନ୍ତ ସେ ଆଉ କଣ ଖବର
ହୁଁ ଆମର ଇଆଡ଼େ ରଜରେ ଛୁଆ ସବୁ ମ ମଉଜ ମସ୍ତି କରିଥିଲେ ମାନେ ରଜ ସବୁ ପାଳନ କରିଥିଲେ ଯେ ଏବେ ଦୋଳି ଫୋଳି ସବୁ ହେଇଥିଲା ଭୋଜି
ହ ନଡି ସେ ହଁ ହଁ
ଅ ଆଉଁ
ହଁ
କବାଡ଼ି ଖେଳ ଏମିତି ସବୁ ହେଇଥିଲା ତିନି ଦିନି ଯାଗ ପୁରା ଗୋଟେ ମଉଜ ମଉଜ କଲେ ଛୁଆ ଆଉ ଝିଅ ସବୁ ଏକାଠି ହେଇକିନା ବାହାହେଲା ଝିଅ ଅବିହାରି ଝିଅ ସବୁ ମିଶିକିନା
ସେଟା ଗୋଟେ
ହୁଁ
ଯିବି ବୋଲି କାଲି ବାହାରିଥିଲି ଯାଇପାରିଲିନି ବର୍ଷା ହଉଚି ନା
ହୁଁ ହୁଁ
ଚ
ଭାଙ୍ଗି ଯାଇଚି ବଧେ
ଆଜି ହେଇଥିଲା ବର୍ଷା ତମଆଡ଼େ?
ଇଚା ଆମେ ଦେଦ ହଁ
କୁଆଡେ
ହଁ କାଲି ହେଇଥିଲା ବା ବର୍ଷା ହଁ ହଁ ହଁ କୋଉଠିକି
ଆଉ କଣ ଏ ଆରୋକ ପରା
ହଁ
ହତା ଆସିଛ ନା ଏକା ଆସିଛ
ହଁ
କ ବିଜା କ୍ ସେନ ଟଙ୍ଗ ଅକାା
ନା ଯାହା ଅଛି ବିଗନ ବଷର
ସୁଭୁନି
ହେଲେ ଦି ଜଣ ଯାକ ମିଶିକି ଯିବ ନା ସେ ରହିବେ
ନା ସିଏ ରହିବେ ନା ପୁଅ ଆସିଛି ନା ତାଙ୍କ ପୁଅ ହଷ୍ଟେଲରେ ଆସିଛି ହଷ୍ଟେଲ ନେଇକ ସାରିବ ସାରି ସାରିଲା ପରେ ତାପରେ ସିଏ ତାଙ୍କ ଯିବେ ମୁଁ ମୋର ପଳେଇବି ପୁଅର ସ୍କୁଲ ଖୋଲିଲାନି ନା
ହୁଁ
ହଁ
ପୁଅର କୋଉ କ୍ଲାସସେ
ପୁଅର ଟା କ୍ଲାସଓଣ୍ଣ ହେଲା
ସାନର ଆଡିମିସନ ହେଇନି ବଡର କ୍ଲାସ ୱନ ହେଲା
ହୁଁ ହୁଁ
ସାନରେ ଗଲେ ଆଡମିସନ କରେଇଵ ବୋଲି ଭାବୁଛି
ସାନ କୁକେତେ ବର୍ଷ ହେଲାଣି
ଆ ଫୋର ପ୍ଲସ୍ ବାବା ଡିଉଟି ପଳେଇଛନ।
ହିଁ।
ସକାଳେ ରାତି ପାଇଲେ ତାଙ୍କର ଚା ବସିଛି ସେ ବାରଟା ଗୁଟେ ବେଳ ପର୍ଯ୍ୟନ୍ତ ଆଉ। ବାରଟା ଗୁଟେ ପର୍ଯ୍ୟନ୍ତ ବସିବି ନହେଲେ କେଉଦିନ ଯଦ ଗଡେଇ ତମେ ନିଦ ହେଇଯାଇ ଖାଇ ଦେଇେଇଥାଏ ପଖାଳ ନା ନିଦ ହେଇଯାଇଥିବ। ଶୋଇ ପଡିଥିବେ ପୁଣି ଏଗାରଟା ସା ସାଢେ ଏଗାରଟା ବେଳକୁ ଉଠିକିନା ଏକୁଟିଆ ରହିଲେ ଆମର କଣ ଭିନେ ହେଇଯାଇଛୁ ନା। ଶାଶୁ ଶଶୁର ଥିଲେ ସିନା ହଁ କାମ ଧନ୍ଦା କଣ ହୁଅନ୍ତା, ପରିବାର ବଡ ଥିଲେ ହଁ ହୁଅନ୍ତା।
ହଁ ହଁ।
ତାପରେ ଅଣ୍ଡିରେ ପୁଅ କି ରହିଲେ ହଁ ଘରେ ରୋଷେଇବାସ କରିବା ପାଇଁ ମନେ ହବ, ଜଣିକିଆ ମାଇକିଣା ମଣିଷ ରହିଲା ଆଳକୁ ଆଉ ମନେ ହଉଛି କି ଏା ଟା କରିବା କି ସେଟା କରିକି ଖାଇବା ପାଇଁ କିଛି ମନ ହଉନି।